ଆଜ୍ଞା ସୁପ୍ରଭାତ।
ଶୁଭ ସକାଳ। ଆଉ କେମତି ଅଛ? ହୁ ବହୁତ ବଢିଆ। ଆଉ କୁଆଡେ ସବୁ ଯାଉଛ ଯାତ୍ରା ଫାତ୍ରା କୁଆଡେ କରୁଛ? ଖରାଦିନେ ବୁଲା ବୁଲି
କୁଆଡେଜାର ଖରା ଦିନେ। ବୁଲାବୁଲି ତ କୁଆଡେ କରି ହଉନି ସାଙ୍ଗଟେ ଗୋଟାଏ ଯାଇଛି କିନ୍ତୁ ମା ବୈଷ୍ଣବ ଦେବୀଙ୍କ ପାଖକୁ ଯାଇଛି। ଯଦି ସିଏ ତାର କଥା କିଛିଟା କହୁଥିଲା। କେମିତି କେମିତି ସେମାନେ ଗଲେ କଣ ହଁ ସେବ ଯଇଚିଏବେ। ମାନେ ସେ ଅନଗୋଇଂ ଅଛି ଏବେ ମାନେ ସେ ଏବେ ଯାତ୍ରା କରୁଛି। ମତେ ମଝିରେ ମଝିରେ ଗୋଟାଏ ଗୋଟାଏ କହିଚଲୁଛି କୁଆଡେ କୁଆଡେ ବୁଲୁଛି କଣ।
ହଁ ବୈଷ୍ଣୋ ଦେବୀ ଯିବାକୁ ହେଲେ କଣ କେମତି
ହଁ ସିଏ ତ ପ୍ରଥମେ ବୋଧିଏ ଓଡିଶାରୁ ଗୋଟିଏ ହିଁ ଡାଇରେକ୍ଟ ଟ୍ରେନ୍ ଅଛି କାଟ୍ରାକୁୁ।
ଓ।
ତ ସେ କାଟ୍ରାକୁ ଏକମାତ୍ର ଅଛି ଯୋଉ ଟ୍ରେନ ରେ ସେ ଯାତ୍ରା କଲା କାଟ୍ରଆକୁ ଆଉ କାଟ୍ରାରୁ
ହ
ହ ଥିଲା, ତାପରେ ପୁଣି ସେଇଠୁ ଉପରକୁ ପାହାଡରେ ଟ୍ରେକିଂ କରିକି ଯିବାକୁ ପଡୁଚି। ତ ସେଇଠି ସିଏ କଣ୍ କଲା ନା ହେଲିକପ୍ଟର୍ ଅ ହ ବୁକିଂ କରିଦେଇଥିଲା ଆଗୁଆ, ତ ଯେହେତୁ ଆଗୁଆ ବୁକିଂ କରିଦେଇଥିଲା ବହୁତ୍ ସୁବିଧା ହେଲା ସେମାନେ ଯାଇକି ପଳେଇ ଆସିଲେ ଆଉ, ବହୁତ ଅଳ୍ପ ଟଙ୍କାରେ ମଧ୍ୟ ସେମାନେ ଏ କରିଦେଲେ, ଯଦି ଆଗୁଆ ଆମେ ବୁକିଂ କରିଦେବା ବୋଲେ ସବୁ ଜିନିଷ ଭଲ ଇଏରେ ମିଳି ଯାଉଚି। ଆଉ ତାଙ୍କର ଗୋଟେ ସାଇଟ୍ ବି ଅଛି ବୈଷ୍ଣବ ଦେବୀ ଟ୍ରଷ୍ଟ ଏମିତି କହିକି, ତ ସେଇଠେ ଯ
ଉ
ଯଉ ଆମର ରୋପୱେ, ହେଲିକପ୍ଟର୍ ଆଉ ବିଭିନ୍ନ ପ୍ରକାର ଯସ୍ ସ୍କେଟିଙ୍ଗ ଅଛି, ସେଗୁଡ଼ାର ବୁକିଂ ସବୁ ସେମାନେ ନଉଚନ୍ତି। ତ ସେଟା ତାର ସମୟ ଧାର୍ଯ୍ୟ ମଧ୍ୟ ଥାଉଚି, ଯେ ଏଇ ତାରିଖରୁ ଏଇ ତାରିଖ ମଧ୍ୟ ଆପଣଙ୍କୁ ବୁକିଂ କରିବାକୁ ପଡ଼ିବ, ତ ସେଇ ମଧ୍ୟରେ ଯେଉଁମାନେ ଆଗୁଆ ସବୁ ଆମ ସିଧା କରିକି ରଖିଦଉଚନ୍ତି ତ ସେମାନେ ଆଗୁଆ ବୁକିଂ କରିଦଉଚନ୍ତି, ହୁଁ। ଆଉ ଫେରିଲା ବେଳେ ବି ସିଏ ସେଇ ବୋଧେ ମତେ ଲାଗୁଚି ଏଇ ଆମର ଅମୃତସରର ସ୍ଵର୍ଣ୍ଣ ମନ୍ଦିର ହେଇକି, ୱଘା ବର୍ଡର୍ ଟିକେ ବୁଲିକି, ଦିଲ୍ଲୀ ରେ ଯନ୍ତର ମନ୍ତର ଆଉ ଆମର ଯାହା ଅଛି ଦର୍ଶନୀୟ ସ୍ଥାନ ବୁଲିକି ଟିକିଏ, କୁତବ୍ ମୀନାର ହେରିକା ଏ ଫେ ଫେ ଫେରି ଆସିବୁ, ହଁ ତାଜମହଲ ଆଗ୍ରାରେ ଟିକିଏ ବୁଲିକି, ହଁ। ବାଟରେ ହିଁ ସେଇଟା ପଡିବ ନା, କାରଣ ଓଡ଼ିଶାକୁ ଆସିବା ବାଟରେ ସେଇ ତାଜମହଲ ହିଁ ପଡିବ। ତ ହେଇଠିରେ ନେଇକି, ବୁଲାବୁଲି କରିକି ଫେରି ଆସିବ ମତେ ଲାଗୁଚି ଯାହା, ତାପରେ ଆସିକି ସେ ପରେ ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିକି ଫେରିଯିବ ଘରକୁ ଆଉ। ତ କହୁଥିଲା, ବହୁତ ଥଣ୍ଡା ପାଣିପାଗ ସେପ୍ ଏପଟେ ଅନୁଭୂତ ହଉଚି, ତ ଆଉ ବହୁତ ପ୍ଲେଜେଣ୍ଟ୍ ଭଲ ପାଣିପାଗ ସେପଟେ ଅଛି ଅନୁଭୂତ ହଉଚି, ଥଣ୍ଡା ମଧ୍ୟ ବହୁତ ଅଛି, ତା ସହିତ ଅ ଆ ଘୂର୍ଣ୍ଣ ବାତ୍ୟା ମଧ୍ୟ ବହୁତ ହଉଚି, ବର୍ଷା ମଧ୍ୟ ଟିକିଏ ହଉଚି। ଏହା କହୁଥିଲା
ଆଛା ଆଛା।
ହଁ, ସେଇ ଜାଗା ଟା ଆଉ କେଇଟା ଜାଗା ଅଛି ଯେଭଳି କି କାଠମାଣ୍ଡୁ ଆଉ ହିମାଚଳ ପ୍ରଦେଶ। ଲଦାଖ୍, ଏଇଭଳିଆ ଜାଗା ଗୁଡା ସେ ମାନେ ଏଇ ଖରା ଦିନେ ଯଦି ଜଣେ ଯଦି ଯାଇପାରିବ, ସେଟି ଯାଇ ପଇସା ଖର୍ଚ୍ଚ କରିକି ବୋଲେ ବୁଲିବା ପାଇଁ ଭଲ ଲାଗେ, ଆପଣଙ୍କ ମତାମତ କଣ ରହୁଚି?
ନିହାତି ନିହାତି ଲେହ, ଲଦାଖ ଲେହ, ଲଦାଖ, କାର୍ଗିଲି, ସେପଟେ ତ ସବୁ ଗୋଟେ ପଟେ ଆଉ। ଶ୍ରୀନଗରରୁ ଶ୍ରୀନଗରରୁ ବାହାରିବାକୁ ବୋଇଲେ, ଅଁ
ଆପଣ ତ ଯାଇଚନ୍ତି ବି ସେପଟେ ବହୁତ୍ ଥର।
ହଁ ମାନେ ମତେ ସୁଯୋଗ ମିଳିଥିଲା, ଥରେ ଯାଇଚି କାଶ୍ମୀର୍, ଜୀବନରେ ଲାଇଫ୍
ହଁ -ହଁ ଆ- ଆଜ୍ଞା।
ମୁଁ -ମୁଁ ଯୋଉ ଯାଇଥିଲି ମେ ମାସମରେ ଏଇ ଏପ୍ରିଲ୍ ମେରେ। ଆଉ ଶ୍ରୀନଗର ଫାଷ୍ଟ ଗଲୁ ଶ୍ରୀନଗରରେ ଗୋଟେ ସ୍କୁଲରେ। ସ୍କୁଲ୍ ରେ ଗୋଟେ ଆମର ରହିବାର ବ୍ୟବସ୍ଥା ହେଇଥିଲା। ଆମ ଗେଷ୍ଟ ହାଉସ୍ ରେ ସ୍କୁଲରେ ରହିଲୁ। ତାପରେ ତାଙ୍କ ସ୍କୁଲ୍ ଗାଡି ରେ ସେମାନେ ବୁଲେଇ ନେଲେ ଗୁରୁ ମା କୁ। ଆଉ-ଉ ଗୁଲମାର୍ଗ ଏତେ ଥଣ୍ଡା ଥିବ ବୋଲି ମୁଁ କେବେ ଭାବିନଥିଲି, ମେ ମାସରେ। ମେ ମାସରେ ଗୁଲମାର୍ଗ ରେ ଯେତେବେଳେ ଗଲୁ। ପୁରା ଆମେ।
ହଁ -ହଁ।
ଦିଲ୍ଲୀ ଅମୃତସର ଗରମ୍ ଖାଇକି ଗରମ ହବ ଖାଇକିରି। ଯେବେକାଶ୍ମୀରରେ ଏଣ୍ଟ୍ରି ମାରିଲୁ ଓ-ଓ। ସେ ପରିବେଶ ସେଇ ବାତାବରଣ ଏତେଏ ବଢିଆ ହବନା ତମେ ଭାବି ପାରିବନି, ଥଣ୍ଡା ଥଣ୍ଡା ବ୍ଲାଙ୍କେଟେ ଘୋଡେଇବାକୁ ପଡିବ। ପୁରା ତାପରେ ଯେତଳେ ଗୋଲମାର୍ଗ ସକାଳେ ଗଲୁ। ଗୁଲମାର୍ଗ ରସେ ସ ବରଫ ପାହାଡରେ ଯେତେବେଳେ ଚଢିଲୁ ଆଉ ସ୍ ତାର ନଜାରା ମାନେ ଏତେ ମାନେ ଅବିସ୍ମରଣୀୟ ସବୁଦିନ ପାଇଁ ଚିରଦିନ। ପାଇଁ ଆମ ମନେ ରହିବ ସେ ସ୍ମୃତି, ମୁଁ ଆଜି ବି ଯେତେବେଳେ। ଯୋ ସିଭିରେ। ଏ ଉ ଦେଖୁଛି କାଶ୍ମୀରଅ।
ସବୁଠୁ ଭଲ ଜିନିଷ ହେଲା ଆପଣ ଆପ୍ ଆପଣଙ୍କର ନୟନ ପଲକରେ ସେଇ ଜିନିଷକୁ ଦେଖିଲେ ଆଉ ମନେ ରଖିଛନ୍ତି ଏବେ ଯାଏ ମଧ୍ୟ। ତାଠୁ ଆଉ ଭଲ ଜିନିଷ କଣ ଅଛି, ଆଜ୍ଞା।
ଆଉ ମୁଁ ତ କହିବି ସମସ୍ତେ ଦିନେ ନା ଦିନେ। ସେଇ ଦର୍ଶନୀୟ ସ୍ଥାନ ଯିବା କଥା କାଶ୍ମୀର୍। ବୁଲିକି ଆସିବାକଥା ସେଇଭଳିଆ ଆଉ ପୃଥିବୀରେ କୋଉଠି ପାଇବେନି। ମାନେ ଯେମିତି ଯିଏ ଜଣେ କହିଛନ୍ତି ଗୋଟେ। ଅ ଜଣେ ଦାର୍ଶନିକ ନା କିଏ ଗୋଟେ ମୁଁ ଶୁଣିଛି। ଆଉ ଇଂଗ୍ଲିଶ୍ ରେ ଗୋଟେ କହିଥିଲେ। ଯଦି ପୃଥିବୀରେ ଯଦି ସ୍ୱର୍ଗ ଅଛି ମାନେ ଏଇଟା ହଉଛି କାଶ୍ମୀର୍। ଗଟେ ଇଂଗ୍ଲିଶ୍ ସେଣ୍ଟେନ୍ସ ଗୋଟେ ଅଛି। ଜଣେ ଲେଖକ ଲେଖିଚନ୍ତି।
ଇଏ ଲାଗିଲାଣି ଯେ କେବେ କଣ ଯିବ ଦେଖିଆ କେବେ ସୁଜୋଗ ମିଳୁଚି। ହଁ- ହଁ। ହଁ ନିହାତି ଭାବେ ଯାତ୍ରା ମ କଲେ ଆମକୁ ବିଭିନ୍ନ। ପ୍ରକାର ଜିନିଷ ହଁ ଦର୍ଶନୀୟ ସ୍ଥାନ ବୁଲିବାକୁ ମିଳିଥାଏ। ତତ୍ ସହିତ। ଆମେ ପରସ୍ପର ବହୁତ୍ ସାରା ଲୋକଙ୍କୁ ତାଙ୍କର। ସଂସ୍କୃତି ତାଙ୍କ ପରମ୍ପରା। ଆ ତାଙ୍କର କୋଉ ଭଳିଆ ପର୍ବପର୍ବାଣି ସବୁ ପାଳନ କରନ୍ତି, ସେ ମଧ୍ୟ ସେ ବିଷୟରେ ମଧ୍ୟ ଆମେ। ବହୁତ୍ ଜିନିଷ ଶିଖିବାକୁ ପାଉ ମଧ୍ୟ। ତା ସହିତ ଖାଦ୍ୟ ଅ ପାଣି ଅ ତାଙ୍କର ସେପଟର ଚାଲିଚଳନ। ହଁ କେମିତି ହଁ ତାଙ୍କର ପରମ୍ପରା। କେମିତି ଏପଟେ ଚଳନ୍ତି କଣ କରନ୍ତି? ଚାଷ କୋଉ କରନ୍ତି। ଖରିଫ୍ ଚାଷ କରନ୍ତି ନା ରବି ଚାଷ କରନ୍ତି? ଆଉ ଆମର ଓଡିଶା ଭଳିଆ ଅଧିକ ଧାନ ଚାଷ କରନ୍ତି ନା ଗହମ ଚାଷରେ ଅଧିକ୍ ନିର୍ଭରଶିଳ। ହଁ ସେ ସବୁ ବହୁତ ଜିନିଷ ମାନେ ଯା କଲେ ବହୁତ ଜିନିଷ ଆମକୁ ଶିଖିବାକୁ ମିଳେ।
ହୁଁ ତାଙ୍କ ସଂସ୍କୃତି ବିଷୟରେ ଜାଣିବ ତାଙ୍କର ଭେଶ ପୋଷାକ।
ପ୍ରବନ୍ଧ ମଧ୍ୟ ହେଇଥାଏ ହଁ ହଁ ଆଜ୍ଞା।
ନିହାତି ଭାବରେ ଆମକୁ ତ ଖୁସି ମିଳିଥାଏ ଲୋକଙ୍କ ସାଙ୍ଗରେ ମିଶିବା ପାଇଁ ନୂଆ। ତାଙ୍କର ନୂଆ ବେଶଭୂଷା ତାଙ୍କର ସଂସ୍କୃତି ତାଙ୍କର ଚାଲିଚଳନ ତାଙ୍କର। ଖାଦ୍ୟ ପାନୀୟ ତାଙ୍କର ଯୋଉ ଆପଣ ଯେମିତି କହିଲେ? ଚାଷବାସ କାଶ୍ମୀରରେ ଦେଖିବେ। ତାଙ୍କ ଚାଷ ମାନେ ଆପେଲ୍ ହଁ ସେମାନେ। ଏଇ ଯୋଉ ଆ ସେଓ ଯୋଉଟା କହୁଚ ଆପେଲ୍ ସେଇଟା ତାଙ୍କର ମୁ
ହଁ ଆମ ଓଡିଶା କୁ ଯାହା ତ ଆସେ ସବୁ ବୋଧେ ସେ। ପଟୁ ହିଁ ଆସେ ବୋଧେ ନାଇଁକି ଆଜ୍ଞା।
ସେପୁଟୁ ଆସେ କିନ୍ତୁ ଆମ ଓଡିଶାରେ ଆମେ ଯୋଉ କ୍ୱାଲିଟୀ ଜି ଆପେଲ୍ ଖାଉଛୁ ସେଟା ସବୁ ସେକେଣ୍ଡ ବା ଥାର୍ଡ କ୍ଵାଲିଟିର ଜିନିଷ କି ମେନ୍ ଯୋଉଟା ପ୍ରଥମ କ୍ଵାଲିଟି ଜିନିଷ ସେମାନେ ବାହାରୁକୁ ରପ୍ତାନୀ କରନ୍ତି।
ଆଛା।
ଏଇଟା ସବୁ ବହୁତ୍ ଅଧିକ।
ମାନେ ମୁଁ ଆପଣଙ୍କୁ ଏ କଥାରୁ ମୁଁ ମୁଁ ଜାଣି ପାରୁଛି ଯେ ଆପଣ କହିଲେ କି ଦ୍ଵିତୀୟ କିମ୍ବା ତୃତୀୟ ସ୍ତରର ଖାଦ୍ୟ ଆମେ ଖାଉଛେ ଆପୁଲ୍ ମାନେ ସେଇ ସେଉ ଗୁଡା ଆହୁରି କେ ତେ ମାନେ ସ୍ଵାଦିଷ୍ଟ ହେଇଥିବ ମୁଁ ସେଇଟା ଭାବିକି ଆଶ୍ଚର୍ଯ୍ୟ ଜନିତ ହଉଛି।
ବହୁତ୍ ପ୍ରକାର ଭେରାଇଟି ସେଉ ମିଳୁଛି।
ମୁଁ ଏଇଟା ଜାଣିନଥିଲି ଆଜ୍ଞା ଆଜ୍ଞା ଆଜ୍ଞା ହୁଁ ହୁଁ।
ମତେ ତାଙ୍କର ଆପେଲ ଗାର୍ଡେନ ଓର୍। ଛଡ ଯୋଉଟା ଆପଲ ବଗିଚା ସେଓର ବଗିଚା ଅଛି ସେଠି ବି ମୁଁ ଯାଇଛି ସେମାନଙ୍କ ଚାଷୀ ମାନଙ୍କ ସାଙ୍ଗରେ କଥା ହେଇଛି ପରି ଆମେ ଦିନେ ଦିନ ସେ ଆପେଲ୍ ସେଓ ବଗିଚାରେ ମଧ୍ୟ ରହିଛୁ ସେମାନେ କେମିତି ତୋଳନ୍ତି। ସେମାନେ ତା ଉପରେ କେତେ ଯତ୍ନ ନିଅନ୍ତି ଏଇସବୁ ବିଷୟ ମଧ୍ୟ କାଶ୍ମୀରରେ ଦେଖିଛୁ। ହୁଁ ମାଙ୍କଡଠୁ ମାଙ୍କଡ ଖାଇଦବାର ସମ୍ଭାବନା ରହିଛି। ତେଣୁ ବହୁତ୍ ଜଗିବାକୁ ପଡେ। ଆଉ ଏ ଯୋଉ ପ୍ରଥମ ମର ସ୍ତରର ଯୋଉ ସେଓଗୁଡା ସେମାନେ ଯୋଉ ବାହାରକୁ ରପ୍ତାନୀ କରନ୍ତି ସେଗୁଡା ପ୍ରାୟ। ସେମାନେ ତାଙ୍କ ତାଙ୍କର ରେଟ୍ ରେ ତାଙ୍କ ଦାମ୍ ରେ ସେମାନେ ସେମାନେ ବିକନ୍ତି ଏ ହଁ। ଦୁଇଶହ ତିନିଶହ ଟଙ୍କା କେଜି ସେମାନେ ବିକନ୍ତି ମାନେ ସେ ବାହାରକୁ ଗଲେ ସେଇଟା ପାଆଁଶହ ଛଅଶହ ଟଙ୍କା ସେଇଟା ତାର କଷ୍ଟ୍ ହେଇଯାଏ।
ହଁ, ହଁ, ହଁ, ହଁ କାରଣ ଯୋଗାଯୋଗର ମଧ୍ୟ। ଚାର୍ଜେସ୍ ସବୁ ପଡ଼ିବ ଆଜ୍ଞା ହଁ।
ହୁଁ, ସେଇ ପ୍ରଥମ କ୍ଵାଲିଟି ଜିନିଷ। ଯଦି ଆମେ ଖାଇବା ଆପେଲ୍, ତାଙ୍କର ସେଇଟା ବି ଆମକୁ କେ ପାଅଁଶଛଅଶହ ଟଙ୍କା ପଡିଯିବ କିନ୍ତୁ ଆମେ ଯେହେ
ମାନେ ଆମର ଏଇଠି ଯେମିତି ପିଜୁଳି କୋଳି ସବୁ ଏମିତି ଏଇଠି ସେଇଠି ପଡିଲା ଭଳିଆ ମିଳିଥାଏ ଆମ୍ବ, ପଣସ ଭଳିଆ। ତାଙ୍କୁ ସେଇଠି ସେଉ ଜିନ୍ ଅଙ୍ଗୁର ଏଗୁଡା ସବୁ ସେଉ ଭଳିଆ ମିଳେ ଆଉ ଶସ୍ତା ରେ।
ହଁ ହଁ।
ବହୁତ ବଢ଼ିଆ ଜିନିଷ ସାର୍।
ଆଉ
ହୁ ହୁ ଯାହା ହଉ ଆପଣ ସୌଭାଗ୍ୟ ଅର୍ଜନ କରନ୍ତି ଯେ ଏତେ ବଢିଆ ଜାଗା ଦୁନିଆର କାଶ୍ମୀର ଯୋଉ କହୁଛନ୍ତି, ମାନେ ଦୁନିଆର ସ୍ଵର୍ଗ ଯୋଉ କହୁଛନ୍ତି, କାଶ୍ମୀର କୁ ମଧ୍ୟ ଆପଣ ବୁଲି ଯାଇ କରିଛନ୍ତି ଆଜ୍ଞା ହଁ ହଁ।
ସ୍ଵର୍ଗ ନାଇଁ ତେ ସେଇଟା ଭୂସ୍ଵର୍ଗ।
ଆଚ୍ଛା ଆଚ୍ଛା ହଁ ହଁ ବୃହତ୍ ସ୍ବର୍ଗ ନାହିଁ କି? ହଁ ହଁ ନିହାତି ନିହାତି ଠିକ୍ କହିଲେ ଏକଦମ୍ ଆପଣ ଯାଇଛନ୍ତି ନା ଆପଣ ଅନୁଭୂତ କରିଛନ୍ତି, ସେଇଠର ପାଣିପାଗ ସେଇଠର ଅ କେମିତି କଣ ରହୁଛି। ତ ଏଇଥିପାଇଁ ବଖାଣି ପାରିବେ କେମିତି କଣ ଲାଗେ? ଆଶା କରୁଛି, ଆମେ ବି କେବେ ସୁଯୋଗ ଯଦି ମିଳିଲା ନିକଟ ଭବିଷ୍ୟତରେ, ଆମେବୁ ବି ଥରେ ଯିବାକୁ ସୁଯୋଗ ମିଳିବ, ତ ମୁଁ ଆପଣ କଣ କହିବେ କୋଉ ମାନେ ଏଇ ମାସରେ ହିଁ ଯିବା କଥା ନାଇଁ କି? ମାନେ ବେ ମୁଁ ଚାହେଁ ଯେ ଯୋଉ ଟାଇ ସମୟରେ ଯିବି ଗୋଟେ ବରଫ ପାତ ବି ଯେମିତି ଦେଖି ପାରୁଥିବି, ବରଫ
ସବୁଠୁ ଭଲ ବରଫପାତଟା ଫେବୃୟାରୀ ମାସରେ ଜାନୁଆରୀ ଫେବୃୟାରୀ ହବ, ସେଇ ଟାଇମ୍ ରେ ଗଲେ
ଆଚ୍ଛା ଆଚ୍ଛା।
ହଇରାଣ ହବାକୁ ପଡିବ, କାରଣ ରାସ୍ତାଘାଟର ସବୁ ଅ
ହଁ ହଁ ହଁ କେତେବେଳେ କୋଉଟା ରାସ୍ତା ତ ବନ୍ଦ ହେଇଯିବ ଆପଣ ଟ୍ରେନ ବୁକିଂ କରିଯାଇଥିବେ, ନାଇକି ଠିକ୍ ସମୟ ରେ ପହଞ୍ଚି ପାରିବେ ନାଇକି ସିଏ ବି ଗୋଟେ ହଇରାଣ
ହ୍ଯାଲୋ ହଇରାଣ ହେବେ, ତେଣୁ ଏପ୍ରିଲ ମେ ମାସ ଅଁ ରେ ଯଦି ଯିବେ ଆପଣ ସେଇ କାଶ୍ମୀର ବୁଲିବା କଥା। ହଉ ଆଶା କରୁଛି, ଆମେ ଯଦି ସୁଯୋଗ ମିଳିବ ଆମେ ବି
ପ୍ରଭୁ ରଖିବେ ଯଦିି ଭବିଷ୍ୟତ ରେ ଯିବି। ବହୁତ ବଢିଆ ଲାଗିଲା ସାର୍, ଯାତ୍ରା ଏବଂ ଦର୍ଶନୀୟ ସ୍ଥାନ ପାଇଁ ମୁଖ୍ୟତଃ ଉ ଉତ୍ତର ଭାରତ ଉପରେ କଥା ହେଲା ଆଜି, ବହୁତ ବଢିଆ ଲାଗିଲା ଠିକ୍ ଅଛି। ସାର୍, ପୁଣିି ଥରେ ଆଉ ଥରେ କ
ହଉ ଧନ୍ୟବାଦ, ନିହାତି ଧନ୍ୟବାଦ!